ହାଲୋ। ହଁ ହଁ ସାର୍ କୁହନ୍ତୁ।
କେମିତି ଅଛନ୍ତି?
ବହୁତ ଭଲ ଆପଣ।
ହଁ ଅଛି। ସୋ ଆଜି ଟପିକ୍ ହଉଛି ଆମର ପର୍ବପର୍ବାଣି ଉପରେ। ଠିକ ଅଛି।
ଆଚ୍ଛା ହଁ।
ତ ଆପଣ କୋଉ ପର୍ବ ଉ ଉପେରେ ବେଶୀ ଭଲ ଲାଗେ ଆପଣଙ୍କୁ।
ସେ କୁମାର ପୂର୍ଣ୍ଣିମା ଭଲ ଲାଗେ।
ଆଚ୍ଛା ତା ଉପରେ କିଜି ଆଉ ମତେ ବି ବହୁତ ଭଲ ଲାଗେ ଆଚ୍ଛା ତା ଉପରେ କିଛି ତଥ୍ୟ ପ୍ରଦାନ କରିପାରିବେ।
ଦେଖନ୍ତୁ କୁମାର ପୂର୍ଣ୍ଣିମା ହେଉଛି ଓଡିଶାରେ ଏକ ପ୍ରମୁଖ ପର୍ବ। ଏହା ଆମର ଆଶ୍ୱିନ ମାସର। ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ତ ଏହି ଦିନ ଚନ୍ଦ୍ର ସବୁଠାରୁ ସୁନ୍ଦର ଓ ପୂର୍ଣ୍ଣ ରୂପରେ ଦେଖାଯାଏ। ଯେମିତି କିି ବିଶେଷ କରି ଅବିବାହିତା ଝିଅ ମାନେ ଏହି ପର୍ବ। କୁ ବହୁତ ଆନନ୍ଦର ସହ ପାଳନ କରନ୍ତି। ତ କୁମାର ପୂର୍ଣ୍ଣିମା ଦେଖ ହାଲୋ।
ଆଉ କୁହନ୍ତୁ।
ହାଲୋ ହୁଁ କୁମାର ପୂର୍ଣ୍ଣିମା ର ଇତିହାସ ହଉଚି। ହାଲୋ।
ହାଲୋ।
ହାଲୋ ହଁ ସାର୍ ଶୁଭୁଚି।
ହଁ କୁମାର କୁମାର ଶବ୍ଦର ଅର୍ଥ ହଉଚି କାର୍ତ୍ତିକେୟ। ଯିଏ କିି ଆମ ଭଗବାନ ମାନେ ଶିବଙ୍କର ପୁତ୍ର କାର୍ତ୍ତିକେୟ। ଯିଏ ଭଗବାନ ଶିବ ଓ ମା ପାର୍ବତୀଙ୍କ ପୁତ୍ର। ସେ ସ ସୋନ୍ଦର୍ ଯ୍ୟ ସାହସ ଓ ବୀରତାର ପ୍ରତୀକ ଏହି ଦିନ ତାଙ୍କ ପୁ ପୂଜା କରାଯାଏ ଏବଂ ଭଲ ଜୀବନ ସାଥି ପାଇଁ ପ୍ରାର୍ଥନା କରାଯାଏ। ପୌରାଣିକ କଥା ଅନୁସାରେ। କାର୍ତ୍ତିକେୟ ଅସୁର ମାନଙ୍କୁ ପରାଜିତ କରି ଦେବତାମାନଙ୍କୁ ରକ୍ଷା କରିଥିଲେ। ତାଙ୍କ ବୀରତା ଓ ତେଜରେ ପ୍ରସନ୍ନ ହୋଇ ଦେବତା ମାନ ତାଙ୍କୁ ସମ୍ମାନ ଜଣାଇଥିଲେ ଏହି ସ୍ମୃତିରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ। ଏହା ହେଉଚି ଆମର ପୌରାଣିକ କଥା ମାନେ ପୁରାଣ କାଳରେ ଆମେ। ଯାହା ଶୁଣିଚି ପୁରାଣ ବନେଇଚି। ତ ଆମେ କେମିତି ପାଳନ କରୁଚୁ ଦେଖନ୍ତୁ? ସକାଳେ ସ୍ନାନ କରି ଘର ସଫା କରାଯାଏ। ତାପରେ ଘର ବାହାରେ ଝୋଟି ଘର ଭିତରେ ଝୋଟି ରଙ୍ଗୋଲି କରାଯାଏ। ତ ଭଗବାନ କାର୍ତ୍ତିକେୟଙ୍କ ପୂଜା କରାଯାଏ ଏବଂ ଫଳ ମିଠା ଏ ସବୁ ମାନେ ଭୋଗ ଲଗାଯାଏ ଖଇ ମଧ୍ୟ ଲଗାଯାଏ ଭୋଗ। ତାପରେ ରାତି ଆମର ଯେତେବେଳେ ସନ୍ଧ୍ୟା ହେଇଯାଏ ସେତେବେଳେ ଆମର ଚନ୍ଦ୍ର ପୂଜା କରାଯାଏ ସନ୍ଧ୍ୟା ବେଳେ ପୂର୍ଣ୍ଣିମାରେ ମାନେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଆଯାଏ ଝିଅ ମାନେ ଚନ୍ଦ୍ରକୁ ପ୍ରଣାମ କରି ଭଲ ସ୍ୱାସ୍ଥ୍ୟ ସୁଖମୟ ଜୀବନ ଓ ଭଲ ଜୀବନ ସେଥିପାଇଁ ପ୍ରାର୍ଥନା କରନ୍ତି କାରଣ କାର୍ତ୍ତିକ ଯେପରି ମାନେ ସ ସୁନ୍ଦର ଥିଲେ ଆଉ ବୀରତ୍ୱ ଥିଲେ ସେଥିପାଇଁ ଏଇ ପୂଜା କରନ୍ତି। ତେବେ କୁମାର ପୂର୍ଣ୍ଣିମା ରାତିରେ ଝିଅ ମାନେ ଏକାଠି ହୋଇ ମାନେ ଗୀତ ଗାନ୍ତି ପୂଜି ଖେଳନ୍ତି ଆନନ୍ଦ। ସମୟ କଟାନ୍ତି ଏହା ଆମ ସାମାଜିକ ସମ୍ପର୍କକୁ ପୁରା ମଜବୁତ କରିଦିଏ ତ ସେଦିନ ଭୋଗ ଏଇଦିନ ଆମେ କଣ କରୁ? ଖଇ କଦଳୀ ନଡ଼ିଆ ଚିନି ଛେନା ମିଠା ବିଭିନ୍ନ ବିଭିନ ଫଳ ଓ କ୍ଷିରି ଭୋଗ ଭାବରେ ପ୍ରସ୍ତୁତ କରାଯାଏ ପୂଜା ପରେ ସମସ୍ତେ ପ୍ରସାଦ ଗ୍ରହଣ କରନ୍ତି। ଆପଣ କେବେ ଦେଖିଛନ୍ତି?
ହୁଁ। ବହୁତ ବାର ଦେଖିଛି। ଆଛା କୁମାରପୂର୍ଣ୍ଣିମାରେ ମୁଁ ଶୁଣିଥିଲି କୁମାରପୁଣ୍ଣିମାରେ ବହୁତ ମାନେ ପିଲମାନଙ୍କୁ ନୂଆ ଡ୍ରେସ ପ୍ୟାଣ୍ଟ ପିଧିଥାନ୍ତି ଦିଆଯାଏ।
ସାର୍ ସାଉଣ୍ଡ ଆସୁନି।
ହ୍ୟାଲୋ।
ହୁଁ।
ମୁଁ କହୁିଲି ଏହି ଦିନରେ ପିଲାମାନଙ୍କୁ ବାପା ମାଆ ନୂଆ ଡ୍ରେସ୍ କିଣିକି ଦିଅନ୍ତି।
ହଁ ସେଟ୍ ଦିଅନ୍ତି।
ଆପଣଙ୍କୁ କିଏ ଦିଅନ୍ତି?
ମତେ ମୋର ମାମୁଁ ଘରେ ମାନେ ମାମୁଁ ଘର ଲୋକ ଦିଅନ୍ତି ମାମୁଁ।
ହୁଁ ହୁଁ।
ମାମୁ ଘରୁ ଡ୍ରେସ ଆସେ। ତ ଆପଣ ହଁ ତ ଏବେ ତ ଦଉନାହାନ୍ତି ଏବେ ମାନେ ନିଜେ ବି ଆଣିବାକୁ ପଡେ।
ହୁଁ ହୁଁ। ନିଜେ।
ନିଜେ। ତ କୁମାର ପୂର୍ଣ୍ଣିମା ଆମ ଓଡ଼ିଶାରେ ଏକ ପବିତ୍ର
ଆମ ସହିଥି ସେ କୁମାର ପୂନେଇଁରେ ମୁଁ କହୁଥିଲି କୁମାର ପୂର୍ଣ୍ଣିମାରେ ଯେମିତିକି ଆଗରୁ ଜହ୍ନିଓସା କରନ୍ତି ଝିଅମାନେ
କଣ କହୁଛନ୍ତି ସାର୍ ସାଉଣ୍ଡ ଆସୁନି।
ମୁଁ କହୁଥିଲି କି କୁମାର ପୂର୍ଣିମାରେ ଝିଅମାନେ ଜହ୍ନି ଓସା କରନ୍ତି ଗୋଟେ।
ହଁ କରନ୍ତି।
ଆଉ ସେ ବିଷୟ ରେ କଣ ଜାଣିଛନ୍ତି?
ଦେଖନ୍ତୁ ମାସ ସାରା ମାନେ ଆମର ଯୋଉ ଆସିନ ମାସ ଏଇ ମାସ ସାରା ମାନେ ସେମାନେ ଜହ୍ନିଓସା କରନ୍ତି। ଅ ସନ୍ଧ୍ୟା ବେଳେ ହିଁ ଠାକୁର ପୂଜା କରନ୍ତି ଚଉରା ପୂଜା ଠାକୁ ଏବେ ଯାଏଁ ଚଉରା ପୂଜା। ତ ସକାଳେ ମଧ୍ୟ ତାଙ୍କର ପୂଜା ହୁଏ। ତ ସକାଳେ ଯୋଉ ପୂଜା ହୁଏ ତାଙ୍କର ମାନେ ମଙ୍ଗଳବାରକୁ ମଙ୍ଗ ମଙ୍ଗଳବାର ଥାଏ। ସେବାର ସେଇ ବାରିରେ ଯାଆନ୍ତି ବାଲି ଦବାକୁ। ସେଦିନ ମାନେ ସକାଳେ ସେମାନେ ଉପାସ ରୁଅନ୍ତି। ତାପରେ ପୂଜା ସରିଲେ ଯାଇକି ରି ଖାଆନ୍ତି। ସେ ପୂଜା ଟା ମାନେ କରନ୍ତି ମାନେ ଗୋଟେ ଭଲ ବର ପାଇବା ପାଇଁ ତ ହୁଁ ତ ସେଥିପାଇଁ ପୂଜାଟା କରନ୍ତି ମାସ ଯାକ ସେମାନେ ପୂଜା କରିବେ କିନ୍ତୁ ବାହାରୁ କିଛି ଖାଇବେ ନାହିଁ ପିଆଜ ଖାଇବେ ନାହିଁ ରସୁଣ ଖାଇବେ ନାହିଁ। ଖାଲି ଆମର ସିଜା ଖାଇବେ ଜହ୍ନି ଖାଇବେ ନାହିଁ।
ତ ଆଳୁ ବି ଖାଇବେ ନାହିଁ? ଏମିତି କଣ କଣ ମାନେ ଯେମିତିକି ଅମୃତଭଣ୍ଡା ଆଉ ଏମିତି କଣ କଣ ମାନେ ଖାଦ୍ୟ ଖାଆନ୍ତି ମୁଁ ତ ଜାଣିନି।
ହୁଁ ହୁଁ।
ତ ଆମେ ବି ମାନେ ଜହ୍ନି ଓଷା କରୁଥିଲୁ।
ଆଉ ସେଟା ମାସ ବଜା ବହୁବେ ନା
ମ ମ
ପୁରା ମାସଟି ଜାକ
ପୁରା ମାସ ଫୁଲ ମାସ ଆମର କୁମାର ପୂର୍ଣ୍ଣିମା ଦିନହିଁ ଶେଷ ଆମର ଥାଏ। କୁମାର ପୂର୍ଣ୍ଣିମା ପରଦିନ ମୁ ଆମର ଚଉରା ନେଇକି ବିସର୍ଜନ କରାଯାଏ। ପୂଜା କରି। ମାସ ସାରା ରାତିରେ ହିଁ ଭୋଗ ଲାଗେ ରାତିରେ ହିଁ ପୂଜା କରାଯାଏ ରାତିରେ ଯେମିତିକି ପୂଜା ବହି ବୋଲନ୍ତି। ଆଉ ଅର୍ଘ୍ୟ ଦିଅନ୍ତି ଆଳତି କରନ୍ତି କଉଡି ଖେଳନ୍ତି। ଆଉ ଭୋଗ ବାଢନ୍ତି। ପୂଜା ଭଲ ଲାଗେ।
ହୁଁ ହୁଁ। ସକାଳେ ବି କରନ୍ତିି ବୋଧେ।
ହଁ ସକାଳେ ପୂଜା କରନ୍ତି ସକାଳେ ଯେ ସକାଳେ ମାନେ ରାତିରେ ଯୋଉ ଭଳି ପୂଜା କରାଯାଏ। ସକାଳେ ସେଇଭଳି। ସକାଳେ ଖାଲି ମାନେ ଯେମିତି ଠାକୁର ପୂଜା କରନ୍ତି ଭୋଗ ବାଢନ୍ତି ଭୋଗ ଲଗାଯାଏ ଖାଲି ମଙ୍ଗଳବାର ମଙ୍ଗଳବାର ହିଁ ଯାଇକି ବାଲି ଦିଅନ୍ତି। ଉଁ ପୋଖରୀରେ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ।
ମଙ୍ଗଳ ମାଙ୍କର ମୁଁ ହୁଁ କୁହନ୍ତୁ କୁହନ୍ତୁ।
ନାଁ ଆପଣ କଁ କହିଲେ ମଙ୍ଗଳା ମା?
ମୁଁ କହିଲି ମଙ୍ଗଳବାରେ ମଙ୍ଗଳବାରେ ଯାଆନ୍ତି ଖାଲି।
ହଁ ମଙ୍ଗଳବାର କୁ ମଙ୍ଗଳବା ହଁ ନାଇଁ ଶନିବାର ବି ଯାଆନ୍ତି ନାଁ।
ଆଉ ସପ୍ତାହୁ ଦି ଥର।
ହଁ ତାଙ୍କର ମଙ୍ଗଳବାର ଆଉ ଶନିବାର। ଆଉ ଆମର ଯୋଉ ଦଶହରା ହେବ ମାନେ କୁମାର ପୂର୍ଣ୍ଣିମା ପୂର୍ବରୁ ସେ ଦଶହରା ଦିନ ଆମର ଗଜା ଗୋଟେ ପଡ଼େ। ମାନେ ହଁ ଗ ଅ ସବୁ ମାନେ ମଞ୍ଜି ଯେମିତି କି ମୁଗ ଧାନ ବିରି କୋଳଥ ସୋରିଷ। ଅ ସବୁ ଏ ଧାନ। ସବୁ ମଞ୍ଜି ପକେଇକି ତାକୁ ମାନେ ଗଜା ଗୋଟେ ବାହାର ସେ ପାଞ୍ଚ ଦିନି ଭିତରେ ଗଜା ହେଇଯାଇଥିଲି ମାନେ ବଡ଼ ବଡ଼।
ପାଞ୍ଚ ଦିନି ଭିତରେ?
ହଁ।
ୱା। ଆଚ୍ଛା ବହୁତ କିଛି ଜାଣିଚଣି ଆପଣ। ଆପଣ କରୁଛନ୍ତି?
ମୁଁ ଏବେ ନାଇଁ ପିଲା ଦିନେ କରୁଥୁଲି।
ଆଚ୍ଛା କେତେ ଜଣୁ ନେଇ କରିବାର?
ହଁ ଆମେ ଦଶ ଜଣଠୁ ଅଧିକ ହି ଥିବୁ ମାନେ ପନ୍ଦର ଜଣଠୁ କମ ଏମତି।
ଆଚ୍ଛା ପନ୍ଦର ଜଣ ଲୋକ ବାବରେ ଏଇଟା ବି କୋଉ ସନ୍ତୁ ଛୋଟ ସଂଖାନୁ
ଉଁ ହୁଁ।
ବୋହୁତି ବଡ଼ ମୁଁ ବି ବୋହୁ ଜାଗାରେ ଦେ ଖେକି ବହାରରୁ ମାନେ ବାହାରୁ ଅଧିକ ସିନା କମ୍ ନୁହଁ। କିଟୁ ଏଟା ସେବେ ଏବେ ଆଉ ପାଳନ କରୁନାହାନ୍ତି ସେତେ।
ଏବେ କରୁଚନ୍ତି କିନ୍ତୁ ଗାଁ ଗାଁ ଯାକରେ କଁ ହୁଏ ନାଁ ଗୋଟେ ଗୋଟେ ତାଙ୍କର ମାନେ ସଙ୍ଗ ଥାଏ ଯେମିତି କି ଗୋଟେ ଗୋଟେ ଗ୍ରୁପ୍ ଥାଏ ସେମାନେ କରନ୍ତି ଯୋଉମାନେ ଜନ୍ନିଓଷା କରିବେ।
ହୁଁ।
ଏବେ
ଉଁ ହୁଁ।
ଅ କରୁଛନ୍ତି ବେଶୀ ତ ଖୁଦୁରୁକୁଣୀ।
ଆଚ୍ଛା ଖୁଦୁରୁକୁଣୀ ଟି ଟି। ବାସ୍ ବା ଏଇଟା ସବୁ କାର୍ତ୍ତିକ ମାସ ପୂର୍ବରୁ ହେଇଯାଏ ନାଁ?
ହଁ ଖୁଦରୁକୁଣୀଟା ଆମର ଭାଦ୍ରବ ମାସରେ ଇ ପଡ଼େ।
ଆଚ୍ଛା କୁମାର ପୂର୍ଣ୍ଣିମା ଦିନ ରାତିରେ ଅନିଦ୍ରା ରୁହନ୍ତି ଶୁଣିଥିଲି।
ହଁ ଅନିଦ୍ରା ରୁହନ୍ତି କାରଣ ସେଦିନ ଦୀପ ହଁ ଦି ପ ଜଳେଇବା ପାଇଁ ହିଁ ରାତି ସାରା ଅନିଦ୍ରା ରୁହନ୍ତି କୁମାର ପୂର୍ଣ୍ଣି
ଆଚ୍ଛା।
ସେଦିନ ଆମର ଚଉରା ପୂଜା ହୁଏ।
ସେ ସେଦିନ ବହୁତୁ ପୂଜା ହୁଏ ସାୟଦେ ପିଠା ପିଠା ସବୁ କିଛି।
ପିଠା ହୁଏ ଖିରି ହୁଏ ମୁଆଁ ହୁଏ ଆଉ ହଁ କୁହନ୍ତି ଭାଇ।
ଉଁ ହୁଁ।
ପୂଜା ଥାଳିପାଖରେ ଦେଖନ୍ତୁ ମାସ ସାରା ମାନେ ଯେତିକି ପୂଜା କରା ହଉଥିବ। ସେଦିନ ତାଠୁ ଅଧିକ ଦେଖନ୍ତୁ ଯେତେବେଳେ ଆମର ଦସ ଦଶହରା ହୁଏ ଦଶହରା ଦିନ ଟିକେ ଅଧିକ କରିବେ ଦଶହରା ଦିନ ବି ପିଠା ହୁଏ ଆମର। ଯେହେତୁ ଆମର ଗଜା ପଡିଥାଏ ସେଥିପାଇଁ। ପିଠା ହୁଏ ଆହୁରି କୁମ୍ଭ ଦୀପ ଆଉ ଗଜା ତିନିଟା ଯାକ ମାନେ ଯୋଉମାନେ ପୂଜା କରନ୍ତି ସେମାନେ ମୁଣ୍ଡାନ୍ତି ମୁଣ୍ଡେଇକି ପୂଜା କରନ୍ତି।
ଆଚ୍ଛା ଆଚ୍ଛା।
ହୁଁ ଭଲ ଲାଗେ।
ବହୁତ ବହୁତ ଧନ୍ୟବାଦ ତଥ୍ୟ ଦେଇଥିବାରୁ ତ ଟାଇମ୍ ସମୟ ସମାପ୍ତ ହେଲା।
ହଁ।